ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଛ ସାଙ୍ଗ? ମୁଁ ଏ ଶୋଇଥିଲି।
ତମ ଦେହ ଭଲ ନାଇଁ କି?
ନାଁ ଜ୍ୱର ହେଇଛି। ତମ ଦେହନ ଭଲ ଅଛି?
ହଁ ମୋ ଦେହ ଭଲ ଅଛିତମେ ମେଡିକାଲ ଯାଉନ।
ମେଡ଼ିକାଲ ଯାଇନି ଔଷଧ ଆଣିଥିଲେ ବାପା ଖାଇଥିଲି କମିନି ଖାଲି ଭିତରେ ଭିତରେ ଜ୍ଵର ଲାଗୁଛି ଦେହଟା। ମୁଣ୍ଡ ବୁଲଉଛି।
ମେଠ କିଧର ଆଇ ଖାଇଥାଅ କାଲି ମେଡ଼ିକାଲ ପଳେଇବ ଗୋଟେ ଇଞ୍ଜକ୍ସନ୍ ନେଇଯିବ।
ହଁ ଦେଖ। ଆଚ୍ଛା ହଁ ସେଇ ଏବେ ପାଗ ଟିକେ ବଦଳୁଛି ନା ସେ ତାଙ୍କର ଟିକେ ଇଏ ହେଇଛି। ଆପରେ ଟିକେ ଥଣ୍ଡା ଧରି ଦେଇଛି ନା। କ ବନ୍ଦ
ଆଚ୍ଛା।
କଲ
କଣ ଖାଇଥିଲ?
ପଖାଳ ଖାଇଥିଲି।
ଥଣ୍ଡାରେ ପଖାଳ
ମୁଁ ରୁଟି ଖାଏ ନା ମତେ ଭାତ ଭଲ ଲାଗେ ନା ମୁଁ ଭାତ ତିନିଥର ତିନି ଟାଇମ ଖାଏ ତ କଣ ହେଲା ଭାତ ହେଇନଥିଲା ଗରମ ତ ପଖାଳ ଥିଲା ଭୋକ କରୁଥିଲା ଆଉ ଟିକେ ଖାଇଥିଲି ପଖାଳ।
ପଖାଳ ସହିତ କଣ ଖାଇଲ?
ମାଛ ତରକାରୀ।
ଆଚ୍ଛା। ତମେ ସକାଳେ ବି ପଖାଳ ଖାଉଛ ଖରା ବେଳେ ପଖାଳ ରାତିରେ ବି ପଖାଳ ଦେହ ଖରାପ ହବ। ସେମିତି ଥଣ୍ଡା ଧରିବ।
ଗରମ ଭାତ ଖାଉଛି।
ଆଚ୍ଛା।
ଆଜି ଟିକେ ଡେରି ହେଲା ଭାତ ତିଆରି ହେବ ପାଇଁ ଯେ ପଖାଳ ଥିଲା ଖାଇଦେଲି।
ଆଚ୍ଛା ତମେ ଡାଇରେକ୍ଟ ଖାଦ୍ୟ ଖାଅ ନା ଡାଇରେକ୍ଟ ଯୋଉ ଏ ଦଶଟା ଏଗାରଟା ବେଳେ ଖାଦ୍ୟ ଖାଇଦଉଛ ଗରମ୍ ଖାଦ୍ୟ।
ହଁ ସକାଳୁ ଟିକେ ଭାତ ମ ଶୀଘ୍ର ହେଇଯାଏ ମୋ ପାଇଁ ନା ମୁଁ ଖାଇଦିଏ ଭାତ। ତାପରେ ଏଗାର ରଟା ବେଳେ ଖାଏ ତାପରେ ରାତିରେ ଖାଏ ଭାତ ଫେର୍ ଭାତ ଯଉ ରହିଥାଏ ନା ତ ଭାତ ଖାଏ।
ଆଛା ତମେ ରୁଟି ଜମା ଖାଉନ, ରୁଟି ଭଲ ଲାଗେନି?
ନା ମୋତେ ରୁଟି ଭଲ ଲାଗେ ନା ମାନେ ଖାଏ ମାନେ ଯେ ମନକୁ ମାନେ ଭରେ ନା ମାନେ ପେଟ ମାନେ ଇଏ ମାନେ ମାନେ ଇଏ ହୁଏ ନା ଶାନ୍ତି ହୁଏ। ହଁ ଶାନ୍ତି ହୁଏ ନା। ଭାତ ଏତିକି ମୁଁ ଖାଇଦେଲେ ମନ ଶାନ୍ତି।
ଆଚ୍ଛା। ମତେ କିନ୍ତୁ ଭାତ ଏତେ ଭଲ୍ ଲାଗେନି। ମତେ ତିନି ଟାଇମ୍ ରୁଟି ଦେଲେ ମୁଁ ଖାଇଦିଏ। ମତେ ଭାଉ ରୁଟି ବହୁତ ଭଲ ଲାଗେ।
ଶ୍ ହଁ ଅଛନ୍ତି ସବୁ ମୋତେ ବହୁତ୍ ଭାତ ବହୁତ୍ ଭଲ୍ ଲାଗେ। ଏ ତମେ କଣ ଖାଇଥିଲ?
ମୁଁ ରୁଟି ଖାଇ ଥିଲି। ନା ମୁଁ ବି ଆଜି ପଖାଳ ଖାଇଚି। ସରି ମୁଁ ରୁଟି ଭୁଲରେ କହିଦେଲି କାରଣ ମତେ ସବୁବେଳେ ରୁଟି ଖାଉଚି ନା ଆଜି ମତେ ଆଳୁ ଭଜା ସହିତ ପଖାଳ ବହୁତ ଭଲ ଲାଗେ ଆଜି ଥଣ୍ଡା ପାଗ ଥିଲା। ମୋ ବୋଉ କହିଲା ତୁ ତ ପଖାଳ ଖାନା କିନ୍ତୁ ମତେ ଆଡୁ ଭଜ୍ ଜା ସହିତ ଯୋଉ ଟମାଟର ଆଡୁ ଖାଲି ଆଡୁ ଭଜା ହୁଏନି?
ହଁ ହଁ ହଁ।
ମତେ ସେ ଖାଲି ଆଡୁ ଭଜା ବହୁତ ଭଲ ଲାଗେ। ପଖାଳ ସହିତ ସେଇଥିପାଇଁ ମୁଁ ପଖାଳ ଖାଇଲି।
ହ ହଉ ଏବେ ତ ପାଗ ଏମତି ଏମିତି ହେଇଛି ଯେ ବେଳ ଥିଲା ଯେ ଗରମ ଏତେ ହଉଥିଲା ଏବ୍ ବେ ପାଗ ଏମିତି କରିଚି ଯେ ମାନେ ଗୋଟେ ଚିଡଚିଡା ଟାଇପ୍ ର ନାଗୁଛି ଭଲ ଲାଗୁନି।
ହଁ। ସବୁ ଜାଗାରେ ଖାଲି କାଦୁଅ ମାଦୁଅ ହେଇଚି ଜମା ବି ଭଲ୍ ଲାଗୁନି।
ହଁ ପା ଭଲ୍ ଲାଗୁନି ସେଥିପାଇଁ ମତେ ବି ଖାଲି ଅଳସୁଆ ଅଳସୁଆ ଲାଗୁଚି କିଛି କରିବାକୁ ଇଚ୍ଛା ହଉନି। ଘରେ କଣ ତିଆରି କରିଚନ୍ତି?
ହଁ ଆମ ଘରେ ସକାଳ ଖାଦ୍ୟ ଆମେ ଖାଇସାଇ ମାନେ ଖା ଖାଇବା ପିଇବା ସରିଗଲା ତାପରେ ଆମେ ଖ ଲଞ୍ଚ ଟାଇମ ର ଖାଦ୍ୟ ବି ରାନ୍ଧି ଦେଇଛୁ। ତାପରେ ଆମ ଗାଁରେ ଆଜି ଗୋଟେ ପୂଜା ଅଛି। ସେଥିପାଇଁ ଆମର ରନ୍ଧା ହବ ବୋଲି ମୁଁ ସବୁ କାମ ଫାମ ସାର ଦେଇଁକି ଖରକା ଖରିକି କରିକି ପୋଛା ଓଛା ମାରିଦେଇକି ପଳିଆସଛି। ମୋ ବୋଉ ଗାଧେଇକି ଆସିକି ଆମର ଗୋଟେ ପୂଜାର ଖାଦ୍ୟ ରନ୍ଧା ହବ ସେଇଟା ରାନ୍ଧିବେ। ଖରାବେଳେେ ଦିଇଟାରେ ଗୋଟେ ଆମର ପୂଜା ହବ ତ ସେଥିପାଇଁ।
ଭଲ।
ଉମ୍ ଆଜି ସବୁ ସ ଏ ପୂଜା ଟା ସବୁ ଗାଁ ରେ ହୁଏ ତମ ଘରେ ସବ୍
ହଁ ହଁ ହଁ ଆମର ବି ହୁଏ। ଆମର ବି ହୁଏ ଯେ କିନ୍ତୁ ମୋ ଦେହ ଖରାପ୍ ଖରାପ୍ ମୁ ମାନେ ଘରେ ବ ଶୋଇଛି ଆଉ।
ଆଚ୍ଛା।
ଆଉ ଘରେ ସବୁ ଅଛି?
ଆଉ ତମର ଖରା ବେଳିର? କଣ ରନ୍ଧା ହେଇଛି?
ମାଛ ତରକାରୀ ହେଇଚି। ଭାତ ହେଇଚି। ଆଉ କଣ ହେଇଚି ଜାଣିନି।
ଆଚ୍ଛା। ଆମର ମାଛ ତରକାରୀ ନାହିଁ। ଆମର ଭଜା ହେଇଛି। ଚିକେନ୍ ଭାଜିଛନ୍ତି ଆଉ ଭାତ ହେଇଚି ଡାଲି ହେଇଚି।
ଓ ହୋ। କାଲି ଆମ ଗାଁ ଆଡେ ଆସିଥିଲ ମୁଁ ଦେଖିଥିଲି।
ହଁ ମୁଁ ତ ଆ କାଲି ତମ ଗାଁ ଡେ ହଁ। ମୁ ଯାଇଥିଲୁ ଆମେ କାଲି ଘରକୁ ଆମେ ଆସିଲୁ ଗୋଟେ ମାନେ ରୋଡ଼ ଦେଇକି ଆସିଥିଲେ ଭଲ ହେଇଥାନ୍ତା। ଆମେ ଗୋଟେ ଜାଗାରେ ମାନେ ବିଲ ଦେଇକି ଆସିଲୁ ଆ ବିଲ ଦେଇ ଆହୁରି ଜଣ ସାଙ୍ଗ ଘରକୁ ଯାଇ ଥିଲୁ ମୋ ଭଉଣୀ ସାଙ୍ଗ ହରୁ ତାଙ୍କ ଘର ଗଲୁ ତାପରେ ଆସିକି ଆମେ ଆଉ ଗୋଟେ ଜାଗାକୁ ଗଲୁ ମାନେ ଆଉ ଗୋଟେ ବିଲ ଦେଇକି ଯାଇଥିଲୁ ଘ ଆମେ ଆମ ଘର ଗାଁ ଆଡକୁ ଆସିଲୁ ବିଲ ଦେଇ କି ସଞ୍ଜ ହେଇଯାଇଥିଲା ସେ ବିଲରେ କାଡେ ମସ୍ ଶାଣି ଗୁଡ଼ା ଅଛି ହେଲା।
ଓ ହୋ।
ମୁଁ ଜାଣିନି ଆମେ ପଳେଇଆସଛୁ ସଞ୍ଜବେଳେ ମୋର ଟିକେ ରାଶି ଟିକେ ହଲକା ଅଛି ହେଲା ଆସିଯାଇଛି ମୋ ମୁଣ୍ଡ ଏତେ ଜୋରରେ ବିନ୍ଧିଲା ମତେ ଜମା ବି ଭଲ ଲାଗିଲାନି ପୁଣି ମୋ ମମି ଏମିତି ମୁଁ ଆସିଲା ମୁଁ ଯେବେ ମୋ ସାଙ୍ଗ ମାନ ଘରକୁ ଯାଇଥିଲି। ମାନେ ଯିବା ପାଇଁ ବାହାରିଥିଲି ମୋ ମମି କହିଲେ ତମେ ଗାଡିରେ ପଳା ଭାଇ କା ମୋ କଜନ ଭାଇ ଯିଏ ତାଙ୍କୁ କହିଲି ସେ କହିଲା ମୁଁ ଏବେ ଆସିଚି ସେ ଯାଇଥିଲା ମୋ ଭଉଣୀର ବାହାଘର ହବ କଜନ ଭଉଣୀର ସେ ସପିଙ୍ଗ କରିବାକୁ ଯାଇଥିଲା ଯାଜପୁର ରୋଡ ହେଲା ସେ ଆସିଥିଲା ସେ କହିଲା ମୁଁ ଆଉ ଗାଡି ନେଇକି ଯିବା ପାଇଁ ଜମା ଇଚ୍ଛା ହଉନି ମୁଁ ଯାଉଛି ଖେଡିବା ପାଇଁ ସେ ପୁଅ ପିଲାଗୁଡ଼ା ଚାରିଟାଡେ ଖେଳନ୍ତି ସେ ପଳେଇଲା ଖେଳିବା ପାଇଁ ଆମେ ଆମକୁ ଆଉ ନେଇକି ଗଲାନି ଆମେ ସାଇକେଲରେେ ଗଲୁ ସେଥିପାଇଁ ମୁଁ ମମି ମୋ ଆସିଲି ମୁଁ ଆଉ ମମି କଇଲିନି ପୁଣି ଭଉଣୀ ଆମର ଗୋଟେ କଟରାରେ ପାଣି ଥାଏ ହେଲା ସେ ପାଣି ମୋତେ ଧୋଇକି ଦେଲା ମୁଁ ତାକୁ ପିଇଲି ତାପରେ ମୋ ଦେହ ଟିକେ ଭଲ ଲାଗିଲା। ମୋ ମୁଣ୍ଡ ବହୁତ ବିନ୍ଧୁଥିଲା। ହଁ ସେ ବାଟରେ ସେ ବାଟରେ ମାନେ ଆଉ ସକାଳ ଟାଇମ ରେ ପଳେଇବ ଆଉ କିଛି ନାଇଁ କିନ୍ତୁ ଖରା ଦି ତିନିଟା ବଳେ ଯିବନି କି ଚାରିଟା ପାଞ୍ଚଟା ବେଳେ ଯିବନି ପାଞ୍ଚଟା ଛଅଟା ବେଳେ ଯିବନି ସେ ରାସ୍ତାଟା ଏତେ ଭଲ ନୁହେଁ ମଶାଣି ଫଶାଣି ଅଛି ନା ଝିଅ ପିଲା ମାନେ କେବେ ଭଲ ଲାଗେନି ଆଉ। ହୁଁ।
ଆଉ ଏତେ ଭଲ ଅଛ ନା?
ହଁ ଏବେ ଦେହେ ଭଲ ଅଛି ଆହୁରି ତିନି ଜଣ ସାଙ୍ଗ ଅଛନ୍ତି। ତାଙ୍କୁ ବି ଇନଭାଇଟ କରିବାକୁ ଯିବାକୁ ପଡିବ ଆଜି ପୁଣି ଦେଖିଆ ସେ ଦି ଜଣ ସାଙ୍ଗକୁ ବି କହିଦେଇକି ପଳେଇ ଆସିବୁ ବାହାଘର ଟାଇମ ହେଇଗଲାଣି ଆଉ ଦଶ ବାର ଦିନରେ ବାହାଘର ହବ ବାହାଘର ଟାଇମ ଟା ବାହାଘର ଯୋଉ ଦିନ ଥାଏ ସେଦିନ ବାଘର ଟାଇମ୍ ଟା ହୁଏନି ଯଉ ଦିନଟା ହଳଦୀ ଦି ତାରିଖରେ ମାନେ ଯଉ ଦିନ ତାରିଖରେ ହଳଦୀ ଥାଏ ନା ସେଇ ତାରିକ୍ ଠାରୁ ମାନେ ଇଏ ହେଇଯାଏ। କଣ କହିଲ ମାନେ ଏଇ ସେଇ ତାରିଖ ରୁ ବଦୁ ବଦୁ ଆସନ୍ତି ଆଉ କିଛି କାମ କରିହୁଏନା ମାନେ ବାହାରକୁ ଯିବା ପାଇଁ କେହି ରାଜିନୁହନ୍ତି ଘ ରେ ସବୁ କେତେ କାମ ପଡୁଥୁବ ବାହାରକୁ ଗଲେ ପାଟି ଶୁଣିବେନି ଘରେ ପାଟି କରିବେ। ସେଇଥିପାଇଁ ସବୁ କାମ ମାନେ ଏବେ କରିଦେଲେ ଭଲ। ଆଉ ଏବେ ଆମର ଲେଡିସ୍ କରନର ଯିବାର ବି ଅଛି ବହୁତ କାମ ସବୁ ଅଛି।
ହଁ ଏବେ କ ତମ କଣ ଡ୍ରେସ ନେଇଛ କ ପିନ୍ଧିବ?
ଆମ ବାହାଘରର ଡ୍ରେସ୍ ନେଇଛି। ଆଉ ବଲିମା ର ଡ୍ରେସ୍ ନେଇଚି ହଳଦୀ ମହେନ୍ଦିର ମୋର ଡ୍ରେସ୍ ଅଛି। ଆଗରୁ କିଣିଥିଲି ଆଉ।
ଆଗରୁ ଗୋଟେ ଷ୍ଟାଟସ୍ ପକେଇଥିଲ ଜଣଙ୍କର ବାହାଘରର ସେ କିଏ ମାନେ ତମ
ହଁ ସି ମୋ ସାନ ଭଉଣୀ ହବ ହଁ। ତାର ବାହାଘର ସରିଯାଇ ସରିଗଲାଣି ତାର ବାହାଘର
ତମ ସାନ ଭଉନ
ହଁ ସେ ମୋ ଠାରୁ ସାନ ଅଛି କିନ୍ତୁ ମୁଁ ଯେତେବେଳେ ପଢୁଥିଲି ନା ସେ ପା ପ୍ଲସ ଠୁ ଖାଲି ନା ଦଶମ ପଢିଲା ତାପରେ ଆଲିବା ପଢିଲା ତାପରେ ସେ ପଢିଲାନି ସେ ଦେଖିବାକୁ ବହୁତ ସୁନ୍ଦର ତାର ଖାଲି ମାନେ ରିସ୍ତା ଆସିଲା ସେଥିପାଇଁ ଆମ ଘରେ କରିଦେଲେ ତାର ସେ ମୋ ସାନ ବାପାଙ୍କର ଝିଅ ହଉ ହଁ ଏବେ ତାଙ୍କ ଭଲ ତାଙ୍କ ସ୍ୱାମୀ ନାହାନ୍ତି ବାହାରକୁ ପଳେଇଛନ୍ତି ସେ ବାହାରେ ରୁହନ୍ତି। ସେ ବି ଆସିବ ପଚିଶ ତାରିଖରେ ତା ବାହାଘରେ ବି ମୁଁ ହଳଦୀ ମହେନ୍ଦୀର ଡ୍ରେସ ନେଇଥିଲ କିନ୍ତୁ ସେଇଟା ପିନ୍ଧିବିନି ମୋର ଆହୁରି ମାନ ହଳଦୀ ମହେନ୍ଦୀର ଡ୍ରେସ ଅଛି ସେଟା ପିନ୍ଧିବି
ଅହୋ।
ସେଟା କିନ୍ତୁ ଯୋଉଟା ମୁଁ ହଳଦୀ ମରେ ପିନ୍ଧିଛି ସେଟା ପିନ୍ଧିନ୍ଧି ଫୋ ଷ୍ଟାଟସ ରେ ପକେଇ ଦେଇଛି। ଭିଡିଓ ଫିଡି ହବ ସେଥିପାଇଁ ମତେ ଭଲ ଲାଗେନି ସେଇଟା ପିନ୍ଧିବା ପାଇଁ ମୁଁ ଆହୁରି ହଳଦୀ ମେହେନ୍ଦୀର ଡ୍ରେସ୍ ଅଛି ସେଇଟା ପିନ୍ଧିବି
ଆଉ ଝିଅ ପିଲାଙ୍କର ସେମିତି ଗୋଟେ ପିନ୍ଧି ଗଲେ ଫଟେଇଗଲା ଆଉ ଗୋଟେ କଣ ପାଇଁ ପିନ୍ଧିବେ
ହଁ।
ଏଇ ଯୋଉ ଏଇ ଯୋଉ ଦିଦିଙ୍କ ହଁ ହଁ ମୁଁ ଦେଶି ତ ଯିବି ଏଇ ଯୋ ଏ ଯୋ ଏ ଯୋଉ ଦିଦି ଯୋଉ ବାହା ହେବେ ତାଙ୍କ ସବୁ ଭଲ ନା।
ଭଲ ସବୁ ଭଲ ତାଙ୍କର ବାଘର ହବ ପୁରା ଏ ସତ ରମ ଅଛନ୍ତି ଆଉ।
ହୁଁ।
ସବୁ ନୂଆଁ ଡ୍ରେସ ଫ୍ରେସ ସବୁ ଜିନିଷ ମାନେ ଆସି ସଇିଲାଣି ସେ ବି କହୁଥିଲେ କେଉଁଦିନ ଗୋଟେ ଲେଡିସ୍ କର୍ଣ୍ଣର ଯିବେ ଆମ ସହିତ ତାଙ୍କର ବି ଆହୁରି କଣ କେତେ ଅଛି ସବୁ ଆଣିବେ
ଯା ହଉ ଆଉ। ବାହାଘର ବାହାଘର ସେ ସରିଯିବ ଯେମ ଦି ତିନି
ଆଉ ଯୋଉ ପିନ୍ଧିବା
ହଁ ଏ। ଏଇତ କଥା ଠିକ।
ପାର୍ଲର ବାଲିକୁ ଡାକିବ ନା ନିଜେ ଇଏ କରିଦବ।
ହଁ ଭାବୁୁ ପାଲାର ବାଲି ଡାକିବୁ ଆ ଗୋ ଗୋ ଜାଗାରେ ବୁଝିବା ଚାଲିଛି ତାଙ୍କ ଫୋନ ନମ୍ବର ଆଣିଛୁ ମାନେ ମୁଁ ଜାଣିନି ଯଦି ସେ କମ୍ ପଇସାରେ କରିଦେବ ତ ଆମେ ତାକୁ ଡାକି ସେ ଅଧିକ ପଇସା କହିବ ତ ନହେଲେ ଆମେ ମିନିଜିନିଜେ ତାଙ୍କୁ କରିଦବୁ ଆଉ।
ହଁ ପାଞ୍ଚ ହଜାର ଷ୍ଟାର୍ଟିଂ ନଉଛନ୍ତି ବ୍ରାଇଟଲ
ଆମେ ମାନେ ମୋର ଜଣେ ଭଉଣୀର ସାଙ୍ଗ ମାନେ ଭଉଣୀର ବାହାଘର ହେଇଥିଲା ଆମ ମୋ ଭଉଣୀ ନେ ଆମେ ମାନେ ସାଙ୍ଗର ଭଉଣୀ ତା ବାହାଘର ଥିଲା ସେ ତା କହିଲେ ଦ ଚାରି ହଜାର ଷ୍ଟାର୍ଟିଂ ସେଇଥିାଇଁ ସେ ମନ କରିଦେଲା ସେ ନିଜେ ନିଜେ ହେଇଗଲା ଚାରି ହଜାର। ତ ମେକପ୍ ବାଲିକୁ ମାନେ ସେ ଦିଇଥର ମାନେ ସେ ମେକପ ଗୋଟେ ଦିନ ହବ ମାନେ ଏତେ ବହୁତ କଷ୍ଟ ନେଇଛନ୍ତି ସେମାନେ।
ହଁ ନେଇଯା ଫ ବି ଚଢ ହବ ବାହାଘର ବାହାଘର ଦିନ ନା ଦିନ ଯାକ ନା ଗୋଟେ ଦିନ ମାନେ ଲାଇଫ ଟାଇମ୍ ମାନେ ଜୀବନ ତ ଥରେ ହୁଏ ସେତ ଚଳେ ଆ ସେ ବି ଅଛନ୍ତି ନିଜ ଘରୁ ଯେ ତାପ ଲୋକ ଭଲ ଯେ ଥିବେ ଦେଇଦ ବି ଭଲ ବି ହେବ ହାଲକା। ହାଲକା ମେିକପ ଦେଲେ ନା ଭଲ ବେଶୀ ଦେଲେ ପୁରା ଖରାପ ହେଇଯିବ।
ହଁ ପା ଏ ନର୍ମାଲି ଏମିତି ଦିନରେ ଯିବ ଭଲ ଦିଶୁ ତୁ ଯେବେ ସେ।
ହୁଁ।
ଆଉ
ହଁ ପା ତମେ ଯୋଉ ଦି ତିନିଟା ବାହାଘର ଏଇ ଏବେ ତ ତମ ଗାଁ ରେ ବହୁତ ବାହାଘର ଥିଲା। ହଁ ସବୁ ଯୋଉ ଝିଅ ପିଲା ଉରା ବାହାଘର ହେଉଥିଲା ସବୁ ପାର୍ଲରରେ ମେ କବ ନା ସେମାନେ ଘରେ ଏମତି ମେକପ ହେଇ
ଘରେ ମୁଁ ଏ ଜଣେ ଯୋ ମୋ ଯୋଉ କଜନଥିଲା ତା ଦୁଲନଙ୍କୁ ମୁଁ ଦେଇଥିଲି ମେକଅପ୍
ଆଚ୍ଛା। ତମେ ତ ବଢିଆ ମେଅପ ହହୁଛ ଆଉ ଫଟୋ ଛାଡିଥିଲ ମୁଁ ଦେଖି ଖିଥିଲ ତମର ତମେ ବଢିଆ ମେକଅପ ହ‌ଉଛ‌।
ନା ସେମିତି ହାଲକା ହଲକା ଟିକେ ନଗେଇଦେଲି ମତେ କିଛି ଆସେନା।
ଆଜି ତମେକଅପ କରୁଛ। କେମତି ମତେ ଟିକେ ଶିଖିଇଦବ କଣ କଣ ସବୁ ମେକଅପ ରେ ଲଗଉଛ।
ହୁଁ ମୁଁ କିଛି ନ ଫା ଦେଖ ମୁଁ ଭାବୁ ଥିଲି ଏଗୁଡା ପୁରା କ୍ଲିନ୍ କରିଥିବ। ମୁହଁ ଧୋଇକି ଆସିବ। ତାପରେ ମ ମସ୍ଚୁରାଇଜର ଟିକେ ନଗେଇଦବ। ଠିକ୍ ଅଛି। ଟିକେ ଫ୍ରେସ୍ ହେଯାଏ ତାପରେ ଟିକେ ପାର୍କ ନବ ମତେ। ମୁଁ ତ ପ୍ରାଇମର ନଗାଏନା। କିନ୍ତୁ ନଗେଇଦେଲେ ବି ଭଲ ପ୍ରାଇମର୍ ମୁଁ ନଗେଇଦେଲେ କହୁଛନ୍ତି କିନ୍ତୁ ମୁଁ ନଗାଏନା। କିନ୍ତୁ ମୋ ହିସାବରେ ମୁଁ ନଗା କାଇଁନା ଏ ଯୋଉ କ୍ରିମ ଏଥେରେ ବିକ୍ରିମ୍। ସେଇଟା ନଗେଇଛି ଫାଷ୍ଟ। ତାପରେ ଗୋଟେ ଫାଉଣ୍ଡେସନ ତାର ଟିକେ ରଖିଛି ସିରା ଟିକେ ନାକୁ ଟିକ ଲଗେଇଦିଏ ତାପରେ ସିଏ ବ୍ଲିଣ୍ଡର ମାରିକି ଟିକେ ବ୍ଲିନ୍ କରିଦିଏ ହେଲା। ତାପରେ ନର୍ମାଲ ଯୋଉ ପଣ୍ଡସ୍ ପାଉଡର ଅଛି, ସେଇଟାକୁ କଣ କରେ, ଟିକେ ଜଷ୍ଟ ମୁହଁରେ ଟିକେ ନେଇ ହାତରେ ନେଇ ଥପେଇ ଥପେଇ ଟିକେ ଜଷ୍ଟ କରିଦିଏ ଟିକେ ଅ ଏ ହାଲକା ମେକପ ପୁରା ନିଏ। ତାପରେ ଟିକେ ମାନେ କି ବ୍ଲସ୍ ଟିକେ ଅଛି ଟିକେ ମାରିଦେବି ତାପରେ ବ୍ଲେଣ୍ଡ ଟା ଓଦା ଥିବ ନା ଟିକେ ଟିକେ ବ୍ଲିନ୍ କରିଦେବି। ଟିକେ ବ୍ଲିନ କରିଦେବି ହାଇଲାଇଟ ଟିକେ ଟିକେ ମାରିଦେବି ସେ ବି ହାଇଲଟ ନାକରେ ଆଉ ଗାଲରେ ଆଉ ଦାଡିରେ ଆଉ ଆଡି ଦେବି। ହେଇଯିବ ତା ପରେ ଆଖିରେ ଟିକେ ଆଇ ସାଇଡୁ ଟିକେ ସେଇ ହିସାବ ଲଗେଇଦେବି ଏତିକି ମୁଁ ଏକା ଆଉ ଲିପଷ୍ଟିକ୍ ଆ-ଆ ଲିପନାଇରର ଲିପଷ୍ଟିକ୍ ଲଗାଇଦିଏ ଇତିକି ମୁଁ ବେଶୀ କିଛି ଲଗାଏନା ଏତିକି।
ହଁ ଆଚ୍ଛା ତମେ ହାଇଲାଇଟର କୋଉ ବ୍ରାଣ୍ଡର ଇଉଜ୍ କରୁଛ?
କ ଅଁ ଅ ରୋଜଲିନୀ ନା ଏମିତି କଣ ଗୋଟେ ଅଛି ଗୋଟେ ମୁଁ ଦେଖେନା।
ଏଟା ଯୋଉ ପାଉଡର ଭଢିଆ ଅଛି। ଏୟା ଫିର୍ ଲିକୁଇଡ ରେ ଅଛି।
ନା ନା ପାଉଡର ଭଳିଆ ଅଛି। ବ୍ରସ୍ ଅଛି ବସରେ ନେଇକି ପୁରା ଆରାମ୍ ରେ
ହଁ ମୁଁ ତମ ଫଟୋ ଦେଖି ଫଟୋ ବଢିଆ ଆସେ। ମୁଁ ସେ ଭାବି ମୁଁ କେତେ ବଢିଆ ମକ୍ଅପ୍ ନେଉବାକୁ ଯିବି।
ମୁଁ ଟିକେ ହାଲ୍କା ମୁଁ ବେଶୀ ମେକପ୍
ହଁ ମତେ ବି ହାଲ୍କା ମେକଅପ୍ ଭଲ ଲାଗେ। ବେଶୀ ମେକପ୍ ନେଲେ ମାନେ ତମର ନିଜର ଗ୍ଲୋଇଂ ସ୍କିନ୍ ୟଙ୍ଗ ଏଜ୍ ର ବଢିଆ ଲାଗେନି। ଟିକେ ଜଷ୍ଟ ଇନ୍ହାସ୍ମେଣ୍ଟ କରିଦେଲେ ଭଲ ଲାଗିଚି। ଏ ଯୋଉ ମେଞ୍ଚେ ମେଞ୍ଚେ ମେକ୍ଅପ୍ ଯୋଉମାନେ ବୁଢୀ ହେଇଯାଆନ୍ତି ତାଙ୍କୁ ମେଞ୍ଚେ ମେଞ୍ଚ ମେକଅପ୍ ନଲେ ସେମାନେ ଭଲ ଲାଗନ୍ତି।
ହଁ ମତେ ମେଞ୍ଚେ ମୋ ମୋ ମୁହଁ ବିଲକୁଲ କଳା ପୁରା ପଡିଯାଏ। ଯେତେ ମୁଁ ହାଲ୍କା ବାକେ ମାନେ ମୁଁ କଳା ବି ପଡେ ନା ଠିକ୍ ଥାଏ।
ଘରେ ବି ସେମିତି ମେକ୍ଅପ୍ ହୁଏ।
ତମେ କେବେ ତମେ ତ ବିନା ମେକ୍ଅପ୍ ସେମତି ଭଲ ଲାଗ।
ମୁଁ ବା ମେ ମେକ୍ଅପ୍ ନେଲେ ଆମ ଘରେ ପାଟି ତର ଟିକ୍ ଅଚି। କଁ କଁ ଲଗେଇ ଦେଇଛି ଭୁତୁଡ଼ି ଭଳିଆ ଦେଖାଉ ସେଇଟ ଯେ ମୁଁ ଯୁଆଡେ ଯାଏ ଖାଲି ମଅଶ୍ଚୁରାଇଜର ଲିପଷ୍ଟିକ୍ ଟିକେ ମାର୍ଦେଇ
ହଁ, ସେମିତି ନଗେଇଲେ ତମେ ଭଲ ଲାଗ। ଆଉ ଏମିତି କାଇଁ ବୋଳି ହବ କି? ସେମିତି ତମ-ଆମ୍-ତମ ଭଳିଆ ସ୍କିନ୍ ଆମକୁ ଦରକାର। ଆମର ନାଇଁ ଆମେ କେତେ ଇଏ ହଉଚୁ ହୁଁ ହୁଁ।
ହଁ, ତମର୍ ତ ବଢିଆ ସ୍କିନ୍ ଅଛି।
ଆ ହଁ ହଁ ଥାଉ ଉ ଥାଉ ସେମିତି କର ତମର ସ୍କିନ କେତେ ମସ୍ତ କହିଲ। ଆମର ଯଉନୁ ସେଇଏ ଭଳିଆ।
ଅଁ ତମର ତ ବଢିଆ ଅଛି-ଇ ତମେ କିନ୍ତୁ ମାନୁନ।
ହଁ ଅ ମ ଭୁତୁଣି ଭଳିଆ ହେଇଥିଲି। ହାଉ ତମେ କୁଅ। ହାଲୋ ଓ। ହ୍ଲୋ। ଆଉ
ଆଉ ତମର କିଏ ଗାଁରେ କ୍ୟାଉ କାର ବାଆଘର ନେଇଁ
ନା ନା କାର ନାଇଁ ଏଙ୍ଗେଜମେଣ୍ଟ ବାଆଘର ସବୁଠି ସରିଗଲା। ଏଙ୍ଗେଜମେଣ୍ଟ ଜାଣିଛ ନା କାର ହେଇଥିଲା ଗୋଟେ। ତା ମାମୁ ଘର ତମ ସେଇ ଗାରେ?
ଆମ ଘରେ। ଆମ ଗାଁରେ ଏଙ୍ଗେଜମେଣ୍ଟ।
ହଁ-ଅ। ତା ମାମ୍-ଭାଇ ପୁଅର ମାମୁ ଘର-ତ୍ ତମ ଗାଁରେ ଆଛ୍ୟ-ଅ-ଅପିସ୍ ଘର ଏଇଠି ବି ତା ପୁଅ ଘର ବି ଏଇଠି, କିନ୍ତୁ ଲଭ୍ ମ୍ୟାରେଜ କରୁଛନ୍ତି।
ତାଙ୍କର ବାଆଘର ହେଇଗଲା?
ବାଆଘର ହେଇନି ଏଙ୍ଗେଜମେଣ୍ଟ ହେଇଥିଲା। ମୋ ଭୋଉଣୀ ସାଙ୍ଗ, ମୋ ଭୋଉଣୀ ପାଖରେ ସେ ଝିଅ ଘର। ଆମ
ବାହାଘର କେବେ?
ଜାଣିନି।
ଆଛା ଆ।